କିନ୍ତୁ।
ମୁଁ ବି ବଇଚି ଆଉ।
ଆଉ ଖାଇଲୁଣୁ।
ହଁ ସକାଳେ ଖାଇଥିଲି ଚକୁଳି ପିଠା କୁନ୍ଦୁରି ଆଳୁ ଭଜା।
ହଁ।
ତୁ କଣ ଖାଇଛୁ?
ମୁ ବି ସେହି ପିଠା।
ଆଉ ଆଜି କୁଆଡେ ଯାଇଛୁ ରଜ ବୁଲି?
ଆଜି ସଜ୍ ମନ୍ଦିର।
ମନ୍ଦିର ସଂକ୍ରାନ୍ତି ଆଉ, ଆଜି ସବୁ ମନ୍ଦିର। ମହାବିନାୟକରେ ଆଜି ପୁରା ଜାଗର ଭିଡ ହେଇଯିବ।
ଆପୁ ତ ସେଇୟ ଆଉ।
ହଁ ମହାବିନାୟକ ଆଉ କେଦାରନାଥ ଆଗ ଥର ମନ ଅଛି ତ କେଦାରନାଥ ମିନି କେଦାରନାଥ ଯିବା। ବିଲୋକ ବିଲରେ ପଶିଗଲେ ଲାଷ୍ଟ୍ କୁ।
ଏ ହସୁଚି ଖାଲି ହେ-ହେ।
ଆଉ କଣ କହ। ସେଇ ଫାସ୍
ଆଉ ମୋ ଦିଦି ଏଠି ଶାଢୀ ପନ୍ଧୁଛି, ଆଉ କଣ କହିବି।
ଓହୋ ରାଜା ପାଇଁ?
ହଁ ରଜ ତାର ଏକାଠିଆ ସଜବାଜ ହୋଉଛି। ଓ ହଁ।
ହ ସେନା। ଆଉ ଗୋଟେ ଘରକୁ ପଳିଆ।
କଁ କହିଲୁ?
କହ କହ ହଁ କହ କଣ କହିଥାନ୍ତୁ କହ?
ହଁ ଏବେ ଆମର ଯୋ ଯୋଉ ସାଙ୍ଗ ତା ଭାଇ ସାନ ଭାଇଟା। ଏତେ ବଦମାସ୍ ଛୋଟ ପିଲା ଆଉ ଜାଣିପାରୁନାହାଁନ୍ତି ଆଉ। ମତେ କାଲି କହିଲା ହାପି ରଜ।
ହୁଁ।
ହଁ ଜାଣିଛି ତ ତା ମା ନମ୍ବର ର ତା ଭାଇ ଚଲଉଛି ବୋଲି
ହୁଁ
ମୁଁ ସେଇଠୁ କହିଲି ହଁ ହାପି ରାଜ ପୁଅ
ହୁଁ
କଉଛି ତମେ କିଏ ମୁଁ କହିଲି ଜାଣିନ ହାପି ରଜ କହୁଛ ଠୁ କହିଲା କିଏ ମୁଁ କହିଲି ମୁଁ ତ ହଁ ନାନୀ ସାଙ୍ଗ କହିଲା ଓହୋ ଆଉ ତମେ ମୋ ନାନି ସାଙ୍ଗ ମୁଁ କହିଲି ହଁ ମୁଁ କହିଲି ମତେ କହିଲା କଣ କରୁଛ ମୁଁ କହିଲି ବହିଛି ତୋ ନାନୀ କଣ କରୁଚି ମୁଁ ଆଉ ତା କଥା ପଚାରିଲିିନି ସିଧା ତା ନାନୀ କଥା। ମୁଁ ତୋ ନାନୀ କଣ କରୁଛି କହିଲା ମୋ ନାନୀ ବି ବହିଛି କହିଲା ତମର ସିଆଡେ ବର୍ଷା ହଉଛି କହିଲା ହଁ ମ୍ ସେଠୁ ମତେ କହୁଛି ଆଉ ମତେ ଟିକେ ଇନଷ୍ଟାଗ୍ରାମ ରେ ଫଲୋ କରୁନ ମୁ କହିଲି
ସେ ନିଜେ ତା ଆଡୁ କହୁଛି ତା ଆଡୁ କହୁଛି ତା ନାନୀ ସେଠି ବଇଛି ତା ପାଖରେ
କେୟାଣି ତା ନାନୀ ତା ପାଖରେ ବସି ନଥିଲା ବୋଧେ ମୋତେ ଲାଗୁଚି କାରଣ ପଛରେ କାନ୍ଦି ପକେଇଲା ମୋ ନାନୀ ଆଗରେ କହିବନି କହିବନି କଇକି
ଓ ହୋ
କହୁଛି ଆଉ ମତେ ଟିକ ଇନଷ୍ଟଟାଗ୍ରାମରେ ଫଲୋ କରୁନ ମୁଁ କହିଲି ହଉ କରିଦେବି ଆଉ କହିକି ହସିଦେଲିି କହିଲା ହଁ କର କର ମାର ଫଲ ମାର ତାପରେ ମୁଁ କହିଲି ହଁ ମୁଁ ପା କହୁଛି କରିଦେବି ଏମିତି କାହିଁ ହଉଛୁ ସେଇଠୁ କହିଲା ମାରୁନା ଟିକେ ଫଲୋ ମାରୁନା ମୁଁ କହିଲି ତୋ ଆଇଡ଼ି କଣ କହିଲା ଓଡ଼ିଆ ଟୋକା।
ହୁଁ
ମୁଁ କହିଲିଁ ହଉ ମୁଁ ଦେଖିକି କରିବି ହେଟୁ କହିଲା କରୁନା କରୁନା ତାପରେ ହେଟୁ କହିଲା ମୋ କଥା ମୁଁ ନାନି କହିବନି ମୁଁ କହିଲି କାଇଁ ମୁଁ କହିଲି କି ତୁ ତଏମିତି କିଛି କହିନୁ ଯେ ତୋ କଥା ନାନୀ କି କହିପାରିବିନି କହିଲା ନାଇଁ ମୋ କଥା ନାନୀ ହି କହିବନି ମୁଁ କହିଲି ମୁଁ ତାପରେ ପଚାରିଲି କି ସେ କହିଲା ନହେଲେ ସେ ମତେ ମାରିବ
ହୁଁ
ଲେଖିଥିଲେ ମୁଁ ଆଉ ଦେଖିନି ଫୋନ ଆଇଥିଲା ଗୋଟେ ମୁଁ କଥା ହଉଥିଲି ତା ଭିତରେ ସେ ମତେ ଚାରିଥର ଫୋନ୍
ହୁଁ
ମୁଁ ତାପରେ ତାକୁ ମେସେଜ କଲି ମୁଁ କହିଲି କଲ କଣ ପାଇଁ କରୁଛୁ ତତେ କଣ ଜଣାପଡ଼ୁନି ମୁଁ ଫୋନ ଟା କାଟୁଛି ବୋଲି କୋଉଠୁ କହିଲା ମୁଁ ବୁଝିପାରୁନି ମୁଁ ବୁଝିପାରୁନି ମୁଁ କହିଲି ବୁଝିପାରୁନୁ ମୁଁ ତ ଏମିତି କିଛି ଅବୁଝା କଥା କହିନି ତୁ ବୁଝିପାରୁନୁ କହିଲା ମୁଁ ବୁଝିପାରୁନି କଲ୍ କରିବ ନା ନାହିଁ କଲ୍ କରିବ ନା ନାଇଁ ମୁଁକଇଲି ଏଇ ତୁ କୋଉ କ୍ଲାସ ବୁଝି ପାରୁନୁ କଣ କହୁଛୁ ତୋର କୋଉ କ୍ଲାସ କହିଲାନି ଆଉ କିଛି କହିଲା କଣ ମୁଁ ବୁଝି ପାରୁନି ମୁ ତାକୁ ଓଡିଆରେ ଲେଖିକି ପଠେଇଲି ମୁଁ କହିଲି କଣ ତୁ ପାଠ ପଢୁଛୁ ଟି କହିଲା ହଁ ମୁଁ କହିଲି ଆଉ ବୁଝିପାରୁନୁ ନା କଣ କହୁଛୁ ଆଉ ମୁଁ ତ ନାନୀ କଣ ପାଇଁ କହିବିନି କହିଲା ନହେଲେ ସେ ପା ମତେ ମାରିବ ମୁଁ କହିଲି କଣ ପାଇଁ ମାରିବ ମନା ପୁଣି ତତେ ମାରୁଛି କୋଉ ଦିନ ଠାରୁ
ହୁଁ ହଉ
ଟୁ ଟୁ କହିଲା ହଉ ମତେ କହିଲା ମୁଁ ବୁଝିପାରୁନି ତମ କଥା ଫୋନ କରି କଲ୍ କରିବ ନା ନାଇଁ? ମୁଁ କହିଲି ତତେ ମୁଁ ଥରେ ମନା କଲି ଫୋନ ମତେ କର ନା ତୁ ଜାଣିପାରୁନୁ ନା କଣ ମୁଁ ତୋ ଠାରୁ ବଡ ବୋଲି?
କଣ ସେ ହଉଛି ଏମିତି।
କଣ କହିଲୁ?
ଏମିତି କଣ ସେ ହଉଛି?
ସେଆ ବା ମୁଁ କହିଲି ଆଉ ଅ ତାପରେ ଠୁ ଫୁଣି ଫୋନ କଲା କହିଲା ମୁଁ ତମ କଥା ବୁ ବୁଝିପାରୁନି ଆଉ ତମେ କଲ୍ କର ମୁଁ କହିଲି ମୁଁ କଲ କରିବିନି ବା କହିଲି। ତୁ ମୋ କଥା ବୁଝିପାରୁନୁ ମାନେ କଣ ମୁଁ ତତ ଏମିତି କିଛି କଥା କହନି ବୁଝିପାରୁ ମୁଁ ତତେ କହିଲି ହଉ ତୁ ସେମିତି ହଁ ନା ମୁଁ ତ ନାନୀ କହିବିନି ସରିଲା କଥା ତୁ ବୁଝିପାରୁନୁ କଣ? ଶଠୁ ଗଲା ସେ କଥା କହୁଛି
ହୁଁ।
ମୁଁ ଏମିତ୍ ଫୋନ୍ କାଟିଲି ସେ ଫୋନ୍ କଲା ମୋତେ କାଟିଦେଲି।
ହୁଁ।
ସେଠୁ ତାକୁ ପଚାରିଲି ପାଠ ପଢିବା କଥା କହୁଛି ହଉ ଓକେ ବାଏ ସରି।
ଉଁ?
ଛୋଟ ପି ଛୋଟ ପିଲା। ମୁଁ କ କହୁଛି ତ ମୁଁ ପଚାରୁଛି ତୋର କୋଉ କ୍ଲାସ ସେ ମତେ କହୁଛି ମୁଁ ବୁଝିପାରୁନି? ଯ
ମିଛରେ ମିଛରେ ହଁ। ଏ ଯୋଉ ବାଏ ସରୀ କହିପାରୁଛୁ।
ମୁଁ ତତେ କହୁଛି ଯେ ମୁଁ ହଉ ତୁ ସେମିତି ହନା ମୁଁ ତୋ ନାନୀ କହିବିନି। ତୁ ସେଇ କଥାଟା ବୁଝିପାରୁନୁ ସେଇ କଥା ପାଇଁ ମତେ ଫୋନ କରୁଛୁ।
ହୁଁ ଏଇ ସାଙ୍ଗସାଥି ବସିଛନ୍ତି।
ହୁଁ ମୁଁ କହିଲି ଏଇ ନମ୍ବରଟା ଆ ଟି ୟୁଜ୍ କରୁନାହାନ୍ତି କି ତ ମାମା ଆଉ ୟୁଜକରୁହାନ୍ତି କି କହିଲା ହଁ ତୁ ତାହେଲେ କେମିତି ମତେସେଜ କରୁଛୁ? ମୁଁ ମୋନା କୁ କହିବି ବୋଲି ଭାବୁଛି ତାକୁ ସ୍କ୍ରିନ୍ ସଟ୍ ମାରି ପଠାଇ ଦେଇଦେବି।
ହଁ କହିଦେ ନା ନା
ଆଜି ମୁଁ କହୁନଥିବି କାଲି ପୁଣି କଣ ହେବ କହିବୁ ତୁ ମୋତେ ଜାଣିଥିଲୁ କି?
ହୁଁ।
ସେ ଛୋଟ ଛୋଟ ପିଲା ସେ କ ହଉଛନ୍ତି ସବୁ।
ଶୀର୍ଷା ଆଉ ଅବସ୍ଥାରେ ହେଇନାହାନ୍ତି।
ତାଙ୍କ ଫୋନ ରେ କଣ ଜମା ମୋ ନମ୍ବର ସେ ସେଭ୍ ହେଇକି ନାହିଁ ତମ ଷ୍ଟାଟସ କେମତି ମୋତେ ସୋ କରୁଛି ପୁଣି? ମୋନା ପୁଣି ମତେ ସେ ଫୋନ ନମ୍ବରରୁୁ ଫୋନ କରେ ନା ନାଇ?
ସାଙ୍ଗ।
ଓହ।
ହୁଁ ହୁଁ କଣ କହିବ ଏଇ ଝୁଆ ଏମତି ହେଲେଣି ଅଫୁ ତୁ ଛୁ ତ ଏମାନେ ତୁ ଫୋନ ଟା ଧରୁ ନଥିଲୁ ତୁ ପୁଣି ଜାଣିଥିଲ କି ଇଏ କିଏ ସିଏ କିଏ ପୁଣି ଦେଖୁଥିବୁ ନା ନାଇଁ?
ହଁ ତୁ ଏଇ ନା ଜାଣିପାରୁନୁ କିଏ ମୁଁ? ପଚାରୁଛି କିଏ ମୁଁ କହିଲି ଜାଣି ପାରୁନୁ ହାପି ରଜ କେମିତି କହୁଛୁ? ସିଏ ମୁଁ ଜାଣିଛି ଇନସଷ୍ଟାଗ୍ରାମ ରେ ଫଲୋ କରିବାକୁ ବୋଧ ମତେ କହିବାକୁ ଏତେ ରୋଲ ପକେଇଲା ତାପରେ ମୋ କହିବ କଥା ତୁ ତ ମତେ କିଛି କହିନୁ ତୁ କାହିଁକି ମୋତେ ଛାନିଆ ମାନିଆ ହେଇ କିରି କହୁଛୁ ମୋ ନାନୀ କୁ କହିବନି ମୁଁ କହିଲେ ହଉ ମୁଁ କହିବିନି ତ ସେମିତି ହନା ମୁଁ କହିବିନି ଯ ତୋ ନାନୀ ମାରିବ କହୁଛି ତାହେଲେ ମୁଁ କହିବିନି ତାପରେ ତୁ ମତେ ବାରବାର ହଁ ତୁ ତାପରେ ମୋ କଥା ଏମିତି ମୁଁ କହିଲି କହିବିନି ତୁ ଏତିକି ପଢି ପାରିଲୁନୁ ବୁଝିପାରିଲୁନୁ ଫୋନ କରଛୁ
ହୁଁ ଯଦି ଆମେ ଏବେ ଫୋନ ଟା କାଟୁଛୁ ତୁ ବାର ବାର କରିବାର ମାନେ କଣ
ଦେଖୁଛି ମୋ କଲ ଟା ବିଜି ଦେଖଉଛି ସେ ତାପରେ ମୋତେ ତିନି ଥର ଫୋନ
ତାକୁ ଫୋନ ଦେଇଦେଇଛନ୍ତି ଆଉ ରିଲ କରୁଛି ଆଉ
ହଁ ରିଲ୍ କରୁଚି ମୁଁ ଟିକେ ଆଜି ତାର ଦେଖିବି କଣ ସେ କେମତିଆ
ତତେ ପଚାରିକି ମୁନା କୁ କହିବି ନ କହିବି କହୁଥିବି ଆଜି ମତେ ମେସେଜ୍ କରୁଛି କାଲି ଆଉକାହାକୁ ମେସେଜ୍ କରିବ ନାମ ନେବେ ଘର ଲୋକ
ଛୋଟ ନା ଛୋଟ ଛୁଆ ଯୋଉ ଛୋଟ ଛୁଆ ହିସାବରେ ରହୁ ସିଏ ମନା କଲା ବୋଲି ଆମେ କହିବୁନୁ ଆମେ କହିବୁ।
ମୁଁ କହିବି କହିମି ଦେଖେ ବ୍ୟସ୍ତ ଥିଲି ମୁଁ ଆଉ ମୁଁ ସେଇଥିପାଇଁ ତ କହିପାରୁନଥିଲି ଦେଖେ ମୁଁ ତାଙ୍କ ନମ୍ବରରୁୁ ଚାରିଟା କଲ୍ ବି ଆଇଛି ପଠେଇଦେବି।
ହୁଁ, କଣ ଏମତି ଏମିତି କହିଲା? ଉୁଁ ଆଉ ମନା କରୁଛି କହିବିନି କହିବି ତାଙ୍କୁ ମୁଁ ମନା କରିଛି ପୁଣି କହିଦେଲି। ପରେ କଣ ହବ ତୁ କହିବୁ ଜାଣିବୁ କହିବୁ କି ତୁ କହିଲୁନୁ କଣ ପାଇଁ ମତେ?
ହଁ,
ତାର ଘରେ ବି ଶାଢୀ, ଚୁଡି ପିନ୍ଧି ତାର ବଇଛି।
ହଁ, ଘରେ ସିଏ ଜାଣିକି ରଜ କରୁଛି ଆଉ।
ଅଳତା କଣ ଏଇ ଛୁଆ ହେଲା କଣ ଦେଖିଲେ ଭାରି ଦୟା ଲାଗୁଛି। କିନ୍ତୁ ତାର ସେମିତି କିଛି ନାହିଁ।
ନା ସେ ମୋଟା ହେଇଗଲାଣି ଦେଖିଛୁ ତ ତାକୁ? ମୁନା କୁ ହଁ ହଁ ଆଜି ବା ମୁଁ ଆଜି ମୁଁ ଚନ୍ଦନ ନା ଆଉଛି ବା।
ଏହେ ହେ।
ଆଜି ମୋ ଭାଇ ଆଉଛି।
ହୁଁ, ଘରକୁ?
ଆଉ ଆଉଛି ମତେ କହିଲା କୁଆଡେ ଯିବା ବୁଲିବାକୁ ମୁଁ କହିଲି ରତ୍ନଗିରି ଆଡୁ ଯିବା ସେ ତା ତା ମହିଳା ମିତ୍ରଙ୍କୁ ନେଇକି ଆଉଛି।
ହୁଁ, ମହିଳା ମିତ୍ର। ମୋ ଭାଇ ଆମ ସହିତ କଥା ହେଲେ ଫୋନ ବିଜି ଆସିବ ମାନେ ମହିଳା ମି ଯଦି ଫୋନ୍ କରିବେ ସେ ଫୋନ୍ଟା ସାଙ୍ଗେ ସାଙ୍ଗେ କନଫରେନ୍ସ ହବ।
ହଁ,
ହୁଁ ହୁଁ
ଏତେ ସନ୍ଦେହ?
ସନ୍ଦେହ ମହିଳା ମିତ୍ରଙ୍କ ପାଇଁ ମଝିରେ କଣ ଗୋଟେ ହେଇଥିଲା ମଝିରେ? ସାବିତ୍ରୀରେ ନା, କୁମାର ପୂର୍ଣ୍ଣିମା ମୋର ମନେ ପଡୁନି? ମହିଳା ମିତ୍ରଙ୍କ ପାଇଁ ଶାଢ଼ୀ, ଚୁଡ଼ି ଆଉ କାନ ଫୁଲ ବିନ୍ଦି ସବୁ ମୋ ଭଉଣୀ କି କହିଲେ ମୋ ଭଉଣୀ ତାକୁ କିଣିକି ଆଇଲା। ମୋ ଭଉଣୀର ମୋର ଗଲୁ ବଶ୍ ରେ ପଠେଇଲୁ ମହିଳା ମିତ୍ର ଆସିକି ନେଇଥିଲେ ଆଉ। ଆଜି ବୋଧେ ମହିଳା ମିତ୍ର ସେଇ ଧେ ଏଇ ଆମର ବି ଓଳା ଶୁଣିଆଡେ ବୋଧେ ଘର କିନ୍ତୁ ରହୁଛନ୍ତି ଭୁବନେଶ୍ଵରରେ।
ଉଁ ହୁଁ।
ଆସିବେ ଆଜି ରଜ ବୁଲି ଆଉ ମହିଳା ମିତ୍ର, ଭାଇ ଆଉ ମନ ଅଛି ଆମ ଭାଇ ଘର ଗାଁରେ ଗୋଟେ ପିଲାଟେ ତମ କଥା ପଚାରେ ମତେ।
ହଁ ହଁ।
ସିଏ ବି ଆସୁଛନ୍ତି।
ହୁଁ ହୁଁ।
ସିଏ ବି ଏବେ ବାହାରେ ରହୁଛନ୍ତି ଆଇଛନ୍ତି ରଜ ବୁଲି ସବୁ ଆଉଛନ୍ତି ଆଜି।
ହଉ।
ହଉ ଆଉ ହଉ ମୁଁ ରଖୁଛି ଯାଏ ସେ ଆସ ଲେଣି ନା ନାଇଁ ଫୋନ୍ କରି ବୁଝେ।
ହଉ ହଉ।